ହାଲୋ।
ହଁ ମ୍ୟାଡ଼ାମ୍ କୁହନ୍ତୁ ନମସ୍କାର ନମସ୍କାର ମ୍ୟାଡ଼ାମ୍।
ନମସ୍କାର ଆଜ୍ଞା କଣ କରୁଛନ୍ତି ସାର୍?
ଆଜି ବଜାର ଆଡେ ଆସିଥିଲୁ ବୁଲିବା ପାଇଁ ଆଉ।
ଆଚ୍ଛା ଆଚ୍ଛା ଆପଣ ବଜାରରେ ସବୁ ଦିନିଷ ମିଳୁଛି।
ସବୁ ମିଳୁଛି।
ଆଚ୍ଛା ଆଚ୍ଛା।
ଆମର ଏଠି ଜଣେ ଅଛନ୍ତି ତ ରାହୁଲ ମାନ୍ୟ ସପ୍ ତାଙ୍କର ବା ସବୁ। ହଁ ସବୁ ଭେରାଇଟି ଷ୍ଟୋର ସେଇଡି ଏଠି ଆମ ଖଟି ଫଟି ହୁଏ ସେଇଠି ଭଲ ମନ୍ଦ ଆମ ଚାଷ କାମ ସାରିକି ଆସି ଏଇଠି ଭଲ ମନ୍ଦ ଚା ଫା ଭଲ ମନ୍ଦ ବୁଝୁ। ଆଉ କି ଜ
ଓହୋ। ଆଉ ସକାଳ ଖାଇବା ପିଇବା କଣ ସବୁ ହେଲା?
ହ ଏ ଏଇ ପଖାଳ ଆଳୁଭର୍ତା ଆଉ ପିଆଜ ଲଙ୍କା ଏଇ ସବୁ ଆଉ।
ଆଇମ୍ ଭଜା ଫଜା କଣ କରିନଥିଲେ ନା କ
ନାଇଁ କରିନଥିବେ ଆଜି। ହଁ କଣ କଲ୍
ହଁ ଆଳୁ ଯୋ ଆଳୁ ଚକଟା ବି ବହୁତ ଭଲ ଲାଗେ ପଖାଳରେ ଖାଇବା ପାଇଁ ଲୋକ ପ୍ରାୟ ପସନ୍ଦ କରନ୍ତି।
ହଁ।
ଆଉ କଣ ଖରା ବେଳ ଖାଇବା କଣ ହେଇଛି ଘରେ?
ଖରାବେଳା ସେଇ ସାଧା ତ ଆଜି ଶନିବାରେ ସାଧା ଖାଇବେ।
ଶନିବାରେ ସାଧା ଖାଇବି ଆଉ ନିରାମିଷ ଖାଦ୍ୟ ଆଉ ଆଜି ଆଉ।
ହଁ।
ଆଉ ଆପଣଙ୍କର ଆମିଷ କଣ ପସନ୍ଦ?
ଆଇଁଷରେ ତ ଚିକେନ୍ ପସନ୍ଦ ଅଛି ଭ ଚାନ୍ଦି ପସନ୍ଦ ଅଛି ମାଛ ଏତେ ପସନ୍ଦ ନାଇଁ। ଆଉ ଆମର ଯୋଉ ଆମର କୁଜିିଗେଣ୍ଡା ସେଇଟା ପସନ୍ଦ। ଯଉ ହୁ ଏ ଆଉ।
କଙ୍କଡା ଖାଆନ୍ତି କି ନାଇଁ କ
ହଁ- ହଁ- ହଁ କଙ୍କଳା ମିଳେ ହଁ।
କଙ୍କଡା ବହୁତ ପସନ୍ଦ ବୋଧେ।
ଆଜ୍ଞା- ଆଜ୍ଞା।
ଆ ଆମର ତ ଏପଟେ କଙ୍କଡ଼ା ଏତେ ନାହିଁ। ସିଆଡେ ଲୋକ ଧର ଦୁରିକା ବିଲୁ ଆଡୁ ଆଣିକି ବିକନ୍ତି ତାପରେ କଙ୍କଡ଼ା ଟା ଖାଇଲେ ଦେହ ପାଇଁ ବି ଭଲ। ଥଣ୍ଡା ରୋଗଟା ଛାଡେ କୁହନ୍ତି ସବୁ ପ୍ରାୟେ ଯଉ ବର୍ଷା ସିଜନି ଆସିଲାଣି ଏବେ। ସବୁ ବର୍ଷା ଋତୁରେ କଙ୍କଡା ମାନେ ତାଙ୍କ ପାଣି ଗାତରେ ପାଣି ପଶିଯାଏ ସେ ଉଠନ୍ତି। ଉଠିକି ଚାଲିବେ ଏଇ ଟାଇମ ରେ ବେପାରୀ ଆଣିକି ବିକ୍ରି କରିବେ ବହୁତ ଆଉ।
ହଁ ହଁ ଏବେ ସବୁ- ଆଉ ମାସେ ଦି ଦୁଇ ମାସ ପରେ ମିଳିବ। ଆଉ ଆର ମାସ ତ ମିଳିବ ଆଉ ଆର ମାସ କାଦୁଅ ହଳ ହେବ। ସବୁ ବାହାରିବେ ଆଉ ବିକ୍ରି କରିବେ ଆଉ।
ହଁ କଙ୍କଡା ମିଳିଲେ ଆମ ଏଡେ ଦିଟା ପଠେଇବି ଆଉ। ଆଉ ଭଲ ସେଟା ଆମେ ଭଲ ପାଉ ଖାଇବେ ଆଉ ଟିକେ କମ ମିଳେ।
ହଉ ଦେଖିବା। ଫ୍ରାଏ କରିକି ପଠେଇଦବା ଆଉ।
ନାଇଁ ଆପଣ କାହିଁକି? ଫ୍ରାଏ ଫ୍ରାଇ କରିବେ। ନା ଆମେ ପଠେଇଦେଲେ ଆମର କରିଦେବୁ ଘରେ ଆଉ।
ଆଚ୍ଛା ଠିକ୍ ଅଛି।
ଆଉ ଏଥର କଣ କେମିତି ସବୁ ବୁଲାବୁଲି ଗଲା ଆମର ଓଡିଆ ଜାତିଙ୍କର। ପର୍ବ ରଜ ପର୍ବ କଣ କେମିତି କଟିଲା?
ରଜ ପର୍ବ ବଢ଼ିଆ କଟିଲା ଆମ ଇଆଡେ। ଦୋଳି ନାଗେ ପିଠାପଣା ହୁଏ‌। ହଁ।
ଆଉ ସବୁ ଆପଣଙ୍କର ସେପଟେ? ଆଉ କଣ ସବୁ ଅଛି? ବୁଲାବୁଲି କରିବା ପାଇଁ ଭଲ ଜାଗା ସବୁ ଅଛି ନା ନାଇଁ?
ହଁ। ଭଲ ଭଲ ଜାଗା ଅଛି। ଆମ ଯାଜପୁର ମା ବିରଜା। ‌ ସେତିବଳୁ ଯାଇଥିଲୁ।
ହଁ ସେପଟେ ଏବେ ଗୋଟେ କଣ ହେଇଛି? ଏଇ ଯୋଉ ଠାକୁର ଗୁରୁ କଣ ଜୟ ଗୁରୁ?
ଚାଉଳ। ଆଉ କଣ ଖାଇଲେ ଆପଣଙ୍କ?
ମୁଁ ହେଇ ରୁଟି ଖାଇଛି ଆଉ ରୁଟି ଖାଇଛି। ଭଜା, କ୍ଷୀର, ଏଇ ସବୁ ଖାଇଛି। ଗାଈ ଅଛି ଆମର କ୍ଷୀର ଦିଏ। ସେ କ୍ଷୀର ଆମେ ବି ଖାଉ ବାହାରେ ଲୋକ ବି ବିକ୍ରି କରନ୍ତି। ବିକ୍ରିରେ ନିଅନ୍ତି କ୍ଷୀର ତାଙ୍କୁ ବି ଦିଆଯାଏ। ଆଉ ଆପଣଙ୍କର କ୍ଷୀର ଗାଈ ଫାଇ ଅଛି ନା କୋଉଠି ବାହାରେ କିଣନ୍ତି?
ଗାଈ ସମସ୍ତଙ୍କର ଅଛି। ନା ନା ଗାଈ ଫାଇ ଅଛି ଆମର। ଗାଈ ଦୁଆଁ ଦୁହିଁ ଭଲ ମନ୍ଦ ଏସବୁ।
ହଁ କ୍ଷୀର ବିକ୍ରି ହୁଏ। ଛେନା ବିକ୍ରି ହୁଏ। ଘିଅ ଦହି ଏସବୁ ପର୍ଶଲ୍ ଯାଏ।
କିଏ ଆପଣ ସବୁ ଦହି, କ୍ଷୀର, ଘିଅ, ଆପଣ ସବୁ ତିଆରି କରନ୍ତି ନା ଘରେ କିଏ କରନ୍ତି?
ଘରେ ତିଆରି କରନ୍ତି। ମୁଁ ବି ତିଆରି କରେ। ହଁ ହଁ ସେ ସବୁ ଗଲାଣି। ସେ ଆମ ରାହୁଲୁ ମାନିଆ ଲେଡିସି ହବ
ନା ସେଟା ତ ଅସୁବିଧା ହବ ସାଇଡ କଲ୍ ସୁବିଲେ ଆମର ଇଏ ହବନି।
ଆଜ୍ଞା ଏଠି ତ ରାସନ ଲୋକ ଘେରି ଘେରିଛନ୍ତି ତ। ସେଇଥିପାଇକିଁ ଯିଓ ବାଲା ଚାଲିଛି ଆଉ।
ବେସ୍ତ ହେବେ ଆଉ। ଖାଇବା ପାଇଁ ଆପଣ ଆହୁରି କଣ ପସନ୍ଦ କରନ୍ତି ଭଲ ଆଇଟମ୍ ସବୁ?
ସେଇ ଭାତ ଡାଲି ଚାଟିନି।
ନା ଏଇ ତରକାରୀ ଫରକାରୀ ପନିପରିବା ବିଷୟରେ କଣ ସବୁ ପସନ୍ଦ? ଛତୁ ଚାଷ ଆପଣଙ୍କର ସିଆଡ଼େ ହୁଏ?
କଣ କହିଲେ?
ମୁଁ କହିଲି ଛତୁ ଚାଷ ହୁଏ ସେଇଆଡ଼େ ଆପଣଙ୍କର?
ନା ଛତୁ ଚାଷ ହୁଏ ଆଉ ଢିଙ୍ଗିରି ଛତୁ ଚାଷ ହୁଏ। ଆଉ ସେ ଯୋଉ କଢ଼ ଛତୁ ଇଏ ସବୁ ହଁ ହଁ ଛତୁ ଖାଉ।
ହଁ କାଇ କହୁନାହାନ୍ତି ଖାଲି ଭାତ ଡାଲି କହୁଛ
ବେ ଛତୁ ଆ
ହଁ ଛତୁ ଆପଣ ଚାଷ କେବେ କରିଛନ୍ତି ନା ନାହିଁ? ଆପଣ ଛଚୁ ଚାଷ କେବେ କରିଛନ୍ତି ନା ନାଇଁ?
ଆଚ୍ଛା ଆଚ୍ଛା।
ସେ ସାତ୍ ସାତ୍ ଇଏ ଛଣ ଆଗେ ବତରା ଯିବ। ତାପରେ ତାକୁ ସବୁ ସିଟ ବନାହବ ସିଟ ବନାହବ ଗହମର ଗୋଟେ ମିଳେ ଆମର ମଞ୍ଜି ଲୋକ ଆଣିକି ବେସନ ଦ୍ଵାରା ପ୍ରଣାଳୀ କରି ତା ଦ୍ଵାରା ସେ ଛଣକୁ ଭେଦାଜିବ ଚବିଶି ଘଣ୍ଟା। ତା ସହିତ କିଛି ଆମର ବିଚିଙ୍ଗି ପାଉଡର ଆଡ କରାଯାଏ ଯାହା ଫଳ
କାହିଁକିନା ବ୍ୟାକରେ ରହିଲେ ଛତୁ ହବନି। ଓ ଏସବୁ କ୍ଷେତ୍ରରେ କରିକି କରାଯାଏ ଆଉ।
ଆଉ ଆପଣ ତ ଭଲ ଜାଣିଛନ୍ତି ଛତୁ ଏବେ ଏଇ ସିଜନ ବି ବର୍ଷା ସିଜିନ ପଳେଇ ଆସିଲାଣି। ଏବେ କରୁନାହାନ୍ତି ଛତୁ ଭଲ ଅନ୍ଧାରୁଆ ଘର ଆପଣଙ୍କର ଥିବ ଯଦି
ହଁ ଅନ୍ଧାର ଘ
ସେଥିରେ କରିପାରିବେ। ଚାଷ ଏବେ ଆପଣ ବର୍ଷା ସିଜନି ଟା ଆସିଲେଣି ଏବେ ଟିକେ ଅଧିକ ଲାଭକୃତ ହେଇପାରିବେ।
ହଁ ହଁ। ନାମ ଦେଖିବା ଅନ୍ଧାର ଅନ୍ଧାର ଘର ନୁହେଁ ଛାତ ଉପରେ ହେଲେ ହବ ପାଲ ମାରିକି।
ହୁଁ ନାଇଁ ଅନ୍ଧାର ଜାଗାରେ କାଳେ ଛତୁଟା ଭଲ ହୁଏ ମୁଁ ଶୁଣିବାକୁ ଆଉଛି। ସୂର୍ଯ୍ୟଙ୍କ କିରଣ ଟିକେ ବି ପଡୁଥିବା ଦରକାର ଛାତ ବି କରୁନାହାନ୍ତି ଆପଣ ଭଲ ସିଜିନଟା କାଇଁନା ଆପଣ ଜାଣିଛନ୍ତି ଛତୁ ଚାଷ ବିଷୟରେ ସିଜିନ୍ ଟା ଅଛି ଏବେ ଋତୁ ବର୍ଷା ଋତୁ ହେଇ ଏବେ ଆମର ଚାଲି ଆସିଲାଣି ରଜ ପରେ ପରେ ଭଲ ଚାଷ ହବ ଲାଭ ବି ଆପଣଙ୍କୁ କିଛି ପଇସା ବି ମିଳିଯିବ
ଆମର ଏଇ ଯେଉଁ ଖରାପ ପାଇଁ ଛାତ ଉପରେ ସବୁ ପଡ଼ିଥିଲା ଛଣ ସେ ଅଲରେଡି ଫସିଯାଇଛି
ହଁ ସେକୁ ନେଇ କାଟିି ବେଡ ବନେଇ ଦେଇ ପାରିବି
ଦେଖିବା ମଞ୍ଜିଆ ନହେଲେ ବନେଇବା ନହେଲେ ଆଉ
ସେଆକୁ ବାନ୍ଧି ଦେବେ ପାଣିରେ ବାନ୍ଧିକି ମଞ୍ଜି ଟିକ କରିଦେଲେ ବହୁତ ଲାଭ ମିଳିଯିବ
ଆଜ୍ଞା।
ଘରେ ବସି ଇନକମ୍ କରିପାରିବେ
ଦେଖିବା ତାକୁ କରିଆ ଆଉ
ଆ କଣ କୁହନ୍ତୁ ଆଉ ଆପଣ କଣ ବୁଲାବୁଲି କରିବାକୁ ବ ପସନ୍ଦ କରନ୍ତି ନା ଘରେ ରହିବାକୁ ପସନ୍ଦ କରନ୍ତି ନା କଣ
ହଁ ବୁଲାବୁଲି ପସନ୍ଦ କରେ ଆ ସେଠୁ କାମ ପ୍ରେସର ରେ ଯାଇ ହେଉନି କୁଆଡୁ ଟିକେ ଆଉ
ଆଉ କଣ ପିକନିକ ଫିକନିକ ସବୁ କୁଆଡେ ଯାଆନ୍ତି ନା ନାଇଁ
ହଁ ହଁ ପିକନିକ ଯାଇଛି ଆମର ଦେବକୁଣ୍ଡ ଭୀମକୁଣ୍ଡ ହୀରାକୁଦ ଡ୍ୟାମ୍ କମଲେଶ୍ୱରୀ ମନ୍ଦିର ଆଉ ଉ ଘଣ୍ଟେଶ୍ୱରୀ ମନ୍ଦିର
ବାବା ପଲଣେଶ୍ୱଵର ମନ୍ଦିର ମଙ୍ଗଳଚଣୀ ମନ୍ଦିର ଏସବୁ ବିଭିନ୍ନ ପ୍ରକାର ଏରିଆ ସବୁ ଅଛି କାହିଁକି ମୁଁ ବୁଲାବୁଲି କରି ଆସୁ ଆଉ
ଆପଣ ଆପଣ ବୁଲିଲା ଭିତରେ କୋଉ କୋଉ ଜାଗା ସବୁ ବୁଲିଛନ୍ତି କୁହନ୍ତୁ।
ଯାଇଛି ଆଉ ସମ୍ବଲପୁର ଯାଇଛି ମୟୂରଭଞ୍ଜ ଯାଇଛି ଝାରସୁଗୁଡ଼ା ଯାଇଛି ଆପଣଙ୍କର ହେଉଛି ବାରିପଦା ଯାଇଛି ପାରାଦ୍ୱୀପ ଯାଇଛି
ଝାରସୁଗୁଡା କଣ ଝାରସୁଗୁଡାରେ ଆପଣ କଣ ଦେଖିଲେ?
ଝାରସୁଗୁଡ଼ା ରେ ଆମ କୁକୁଡ଼ା ଦେଖ ଏ ଗୋଟେ କୁକୁଡ଼ା ନଢା ଟା ବେଶୀ
ଖାଲି ସେ ଆମର ଯାଇବି ପଠେଇବଧ
ହଁ ହଁ ଯାଇିନି କାମରେ ଗୋଟେ ଜାଗାରେ ନଢା ହେଉଥିଲା କୁକୁଡ଼ା ଗୋଟା କୋଡ଼ିଏ ହଜାର ପଚିଶ ହଜାର
ଆଉ ମୟୂରଭଞ୍ଜ କୋଉ କୋଉ ଜାଗା ସବୁ ବୁଲିଛନ୍ତି
ମୟୂରଭଞ୍ଜ ଯାଇଛି ଥାନା ହଁ ହଁ ଯାଇଛି।
ସବୁ ଆଉ ଆଜ୍ଞା ମ୍ୟାଡ଼ାାମ ମୁଁ ଟିକେ ଅଛି ସେ ରାହୁଲ ମାନିଆ ଭେରାଇଟି ସପରେ
ହୁଁ ହୁଁ
ଯେ ଆପଣ ଟିକେ ପରେ କଥା ହବା ମ୍ୟାଡ଼ାମ ଟିକେ ରାସନ୍ ନେବି ଆଉ
ଆଚ୍ଛା ଆଛା
ଠିକ ଅଛି ନମସ୍କାର